ହଁ ଆଉ ତଳେ ନା ଛାତ ଉପରେ ବସିଛୁ?
ନାଁ ମ ତଳେ
ଓହୋ ଥଣ୍ଡା ଲାଗୁଛି?
ହଁ ଥଣ୍ଡା ଲାଗୁଛି।
ଓ ହୋ ଆଉ ଏବେ ଏବେ ଗାଁ ରେ କଣ ପର୍ବ ହବ କହ? ରଥଯାତ୍ରା ତ ଭଲ ହୁଏ ଲୋ ଝିଅ ଗାଁ ରେ ନାଁ ଫଟୋ ଛାଡୁ ମୁ ଦେଖିଛି ଆମ ଝିଅ ତ ଭଲ ନାଚେ ନାଁ?
ହଁ
ଏ ବର୍ଷ ନାଚିବା ପାଇଁ ପ୍ରିପେୟାର ହେଲାଣି?
ହଁ ସିଏ କୁଆଡେ ଯିବ ବୋଧେ ନାଚିବା ପାଇଁ ବାହାରକୁ
ବାହାରୁକୁ ମାନେ କୁଆଡେ?
ନାଚ କ୍ଲାସ ରେ କୁଆଡେ ନେବେ।
ଓହୋ ସେମାନେ ନେବେ ନା?
ଅଁ ହଁ।
ନାଁ
ହଁ ମ ଶିଖୁ ସେ ତ ଯୋଉ ଆମ ଜଗନ୍ନାଥ ପ୍ରଭୁ ଜଗନ୍ନାଥଙ୍କ ଡ୍ୟାନ୍ସ ଗୁଡା ବଢିଆ କରାଯାଉଥିଲା ନା ତୁ ପା ଛାଡୁ ଦେଖିଛି ମାମା ଛାଡେ କିଏ ଜଣେ ଛାଡ଼ନ୍ତି।
ନାଚ କ୍ଲାସ୍ ଯାଉଛି ନା ନାଚ କ୍ଲାସ୍ ନେବେ ସେମାନେ
ହଁ ନାଇଁ ଭଲ ସବୁ ଜିନିଷ ଶିଖୁ ସିଏ ଆଇଲାଣି ଟ୍ୟୁସନୁରୁ ନା ଆସିନି?
ହଁ ସେ ଆସିଲାଣି ଟିଉସନ୍ ଯାଇଥିଲା ଟିଉସନ୍ ରୁ ଆସିକି ଛଅଟା ବେଳୁ ନାଚ କ୍ଲାସ ଯାଇଥିଲା ନାଚ କ୍ଲାସ ରୁ ଆଇଲା। ଆଉ ସେଇ ସାତଟା ବେଳକୁ
ଆମ ଗାଁରେ ରଜରେ ପିଲାମାନେ ନାଚୁଥିଲେ ବୁଝିଲୁ ସେମାନେ ପୁଣି କଣ କହିଲୁ ନିଜେ ୟୁ ଟୁବୁରୁ ଦେଖିକି କିଛି କ୍ଲାସ ଫ୍ଲାସ ଯାଇନାହାନ୍ତି ୟୁଟ୍ୟୁବରୁ ଦେଖିକି କି ସୁନ୍ଦର ନାଚ କରୁଛନ୍ତି ଲୋ
ମୋ ଝିଅବି ୟୁଟ୍ୟୁବ ରୁ ଦେଖିକି ଶିଖୁଥିଲା।
ହଁ ବା ମୁଁ କହିଲି ଏମନେ କେମିତି ଏତେ ସୁନ୍ଦର ସୁନ୍ଦର ଶିଖିଲେ ନା ପଚାରିଲି ଆରେ ପିଲେ ଏତେ ସୁନ୍ଦର ନାଚ କୋଉଠୁ ଶିଖିଲ କିରେ କହିଲେ ୟୁଟ୍ୟୁବ ଫୋନରେ ଏବେ ସବୁ ସୁବିଧା ନା?
ହଁ।
ଫୋନରେ ଏବେ ସବୁ ସୁବିଧା ତ ଆଉ
ହୁଁ।
ନାଁ କଣ କହିଲୁ ଯାହା ଚାହିଁବ ପାଠଠୁ ଆରମ୍ଭ କରି ସବୁ। ସିଲେଇ ବି ଜଣେ ଚାହିଁଲେ ଶିଖିଯିବ ନାଁ? ଫୋନ୍ ରେ ସବୁ ସୁବିଧା ଖାଲି କାମରେ ଲଗେଇଲେ ହେଲେ।
ହଁ। ହଉ ଦେହ ଭଲ ଅଛି।
ହଁ ଦେହ ଭଲ ଅଛି।
ରୋଷେଇ ସଇଲାଣି?
ହଁ।
ମାଁ ହେଇଥିଲ ପୋଇ
ରୁଟି ଭଜା। ସରି
ରୁଟି ଭଜା ବା।
ଭଜା ହେଇଛି।
ଏ ଯୋଉ ସବୁ ପରିବା ମିଶେଇକି ଭ ସପରିଆ ମିଶେଇ ଗୋଟେ ମିକ୍ସ ଭଜାଟେ ସପରିବା ମିଶେଇକି ମାନେ କଣ କହିଲୁ? ହଁ କାଙ୍କଡ ପୋଟଳ ଆଳୁ ଝୁଡଙ୍ଗ। ସପୁରିଆ ମିଶି
ହୁଁ।
ତୋତେରେ ଭଲ ଲାଗେନି ତୁ ଖାଲି ଆଳୁ ଭଜା ଖାଉ ବୋଧେ ନା?
ନା ମୁଁ ଖାଏ କାଙ୍କଡ କେବଳ ଖାଏନି।
ଓହୋ ହଁ କାଙ୍କଡ଼ ପୁରା ଝିଅ ହେରିକା ବି ସେମିତି ବାର
କାଙ୍କଡ଼ ଟା ଖାଏନି ଆଉ ସବୁ ଖାଏ ମୁଁ।
ଓ ନା ଖାଇବୁ ନା ସବୁ ପରିବା ଖାଇଲେ
ସବୁ ଖଏ କାଙ୍କଡ ଟା ଖଏନି ଆଉ ଆଉ କଣ
ର
ମାମା କଣ କରୁଛି?
ମାମ ଏଇଠି ଫୋନ୍ ଟା ଦେଖୁଛନ୍ତି ଆର ଫୋନ୍ ଟା। ହଁ
ଓହୋ ମାମା ଦେହ ଭଲ ଅଛି ତ?
ହଁ ହଁ ହଁ।
ପୁଣି କେବେ ଆସିବୁ ଏଇଆଡେ ଝିଅ?
ଆଁ?
ନା ଏଇନା ତ ପାଠ ପଢା ଏଇନା ଆଉ ଆସିନୁ ନା?
ନାଁ ନାଁ। ହଁ ହଁ ପରୀକ୍ଷା ଦଶରା ବେଳେ।
ଓହୋ ନାଇଁ ନାଇଁ ପାଠ ଉପରେ ଇଏ କର।
ହଁ ଦଶହରା ବେଳେ ହିଁ ପରୀକ୍ଷା ହବ।
ହଁ ନାଇଁ ପାଠ ଉପରେ ଧ୍ୟାନ ଦେଲୋ ମୋ ଝିଅଟା। ଦଶରା ପୂର୍ବରୁ ହବ ନା ପରେ?
ଦଶରା ପୂର୍ବରୁ କି ପରେ ହବ କେଜାଣି?
ଓହୋ ମାନେ ଜଣେଇ ନାହାନ୍ତି?
ଦଶହରା ପୂର୍ ଦଶହରା ପୂର୍ବରୁ ହେଇଗଲେ ଭଲ ହଅନ୍ତା କମ କିଲୁ ଦଶହରା ଟା ଟିକେ ଖୁସିରେ ବିତାନ୍ତା। ପରୀକ୍ଷା ଟା ରହିଗଲେ ଟିକେ ତାପରେ ହେଲେ କଣ କହିଲୁ ଦଶରା ଟା ଟିକେ ଲାଗିବ ନାଇଁ ଟିକେ ପାଠ ପଢିବା ପରୀକ୍ଷା ଟା ଅଛି ନା। ଆଉ ଶିଶୁ ମନ୍ଦିର ଗୁଡା ଟିକେ ଭଲ କରନ୍ତି କଣ କହିଲୁ ଦଶରା ପୂର୍ବରୁ ପରୀକ୍ଷା ଟା କରି ଦଶରା ଛୁଟି ଦେଇଦିଅନ୍ତି। ହାପିଅଲି ଯାଏ ଯାହା ପାଠ ହଁ ହାପିଅଲି ଯାଏ ଯେତିକି ପାଠ ପଢା ହବା କଥା ପଢେଇ ଦିଅନ୍ତି ପଢେଇ ଦେଇକି ତାକୁ ଶେଷ କରିଦିଅନ୍ତି। ଶେଷ କରିଦେଇକି ପରୀକ୍ଷା ଟା କରିଦେଲେ ପୁଣି ନୂଆ ପାଠ ପଢା ହବ ତାପରେ ସେ ଯୋଉ ତେଣୁ ଛୁଆ ଗୁରା ଟିକେ ରିଲାକ୍ସ ଥାନ୍ତି ଏ ବର୍ଷ କଣ କରିବ କି ଜାଣ ତ ସବୁ ବର୍ଷ ସେୟା କରନ୍ତି। ସେଇୟା କରିବେ ବୋଧେ ଆଉ।
ମୁଁ ଟିକେ ଲେଟ୍ କରିବି ବୋଧେ ଆଉ।
ହଁ। ଆଉ ବାବାଙ୍କ ଦେହ ଏବେ ଭଲ ଅଛି ତ?
ହଁ ହଁ ଭଲ ଅଛି।
ବାବା ଆପଣ କୋଉଦିନ ଠୁ ଡ୍ୟୁଟି ଆସିବେ?
ହଁ ଯିବେ ଆଉ।
ଆଉ ଟିକେ ଭଲ ଲାଗିଲେ ଆସିବେ ନା?
ହଁ।
ଓ ବେକର ଯୋଉଟା ବାନ୍ଧୁଥିଲେ ବାନ୍ଧୁଛନ୍ତି?
ହଁ ମନ୍ଦୁଛନ୍ତି।
ଓ ହୋ। ହଁ ନେଲେ କେତେବେଳଳେ କଣ ଦେହ ପାହା ହବ। ଯୋଉ ଅଙ୍କଲ ଜଣେ ଆସିଛନ୍ତି ପା କଣ? ଅଙ୍କଲ ଜଣେ ଆସିଛନ୍ତି ଲୋ ତମ ଘରକୁ ଝିଅ ଝାରସୁଗୁଡାରୁ ଯୋଉ ଅପରେସନ ହବ କାଲି ସାଢେ ସାତ ସେ ଯଉ ଅଙ୍କଲ ମ ଝାରସୁଗୁଡା ରୁ ଯଉ ଅଙ୍କଲ ବୋଝିବା
ଓ ତାଙ୍କ ଝିଅ ଯୋଉ ମୋଟିଟା।
ହଁ ହଁ ସେ କାଲି ଅପରେସନ ହେବେ କଣ ତାଙ୍କର ହାଇଡ୍ରୋସ ନା କଣ ହେଇଛି? ଏ ଭାଇ ମୁଡି ନର୍ସିହୋମ୍
ହହ।
ଅଛନ୍ତି ତମ ଘରେ। ଏଇୟା କଥା ରଜ ପରେ ଆଉ ସିଆଡେ ପାଖାପାଖି କଣ ବଡ଼ ପର୍ବ ଅଛି ଦଶହରା?
ନା- ଆମର ଏଠି ତାପରେ ଫାଷ୍ଟ ହଉଛି ଢାକୁଲେଇ।
ହଁ। କଣ ସେଠି କୋଉ ପର୍ବ ହୁଏ ଏ ଯୋଉ ଆମର ଯୋଉ ପଣା ସଂକ୍ରାନ୍ତି ବୋଧେ? ପଣା ସଂକ୍ରାନ୍ତି ନା କଣ?
ଫାର୍ଷ୍ଟ ଧାକୁଲେଇ ଯାତ୍ରା। ତାପରେ ପଣା ସଂକ୍ରାନ୍ତି ଆମ ଗାଁ ରେ ହୁଏ ତାପରେ ଆମ ଗାଁରେ ଯାତ୍ରା।
ଶୁଣୁନି ମା ଧକୁଲା ଙ୍କ ପାଖରେ ଯୋଉ ହୁଏ ସେଟା ଉୁଁ ମାନେ କେବେ ହୁଏ କୋଉ ମାସରେ?
ପୈତ୍ର ମାସରେ।
ଓହୋ ସେ ପଣା ସଂକ୍ରାନ୍ତି ତା ହେଲେ ଆଉ ନା ଅ ଚୈତ୍ର ପୂଣ ପଣା ସଂକ୍ରାନ୍ତି ବେଳେ ଆଉ।
ଅଭାବ ରେ ଆମର ଏଠି ଝାମୁ ଯାତ୍ରା ହୁଏ।
ହଁ।
ଆମୁ ଚାଲନ୍ତି।
ଓହୋ।
ହାମୁ ଯାତ୍ରା ରେ।
ଆଉ କଣ?
ଝାମୁ ଯାତ୍ରା ହୁଏ ତାପରେ ଆମ ଗାଁ ଯାତ୍ରା ହୁଏ ହେଲା।
ଏଇ ରଜ ପର୍ବ ପରେ ପୁଣି କଣ ଅଛି ମାନେ ବଡ ବଡ ଯାତ୍ରା ଗାଁ ଆଡେ?
ଗଜ ପର୍ବ ପରେ ତ- ରଥଯାତ୍ରା। ରଥଯାତ୍ରା।
ହଁ ହଁ।
ରଥଯାତ୍ରା ପରେ
ଗାଁ ରେ ଯୋଉ ଗାଁ ରେ ଆମର ଜଗନ୍ନାଥ ମନ୍ଦିର ଅଛି ସେଇଠି ତମ ଗାଁ ରେ?
ନା ନା ନାହିଁ ଆମ ଘରେ ହଉଛି ମୋ ମାମୁଁ ନିଜେ ରଥ ଚଲଉଛି ନା।
ଓହୋ ଆଉ ଯୋଉ ଠାକୁର କୋଉଠି ରହିବାକୁ ଯାଉଛନ୍ତି ସେ ଗାଁ ରେ?
ତାଙ୍କ ଘରେ।
ଓହୋ। ଆଉ ଯୋଉ ଥା ଯୋଉ ନଅ ଦିନେ ରହନ୍ତ, ଯୋଉ ବାହୁଡା ଯାଏ ଯୋଉ ରହନ୍ତି ବାହୁଡା ଯାଏ ଯୋଉ ରହନ୍ତି ପ୍ରଭୁ, ଅ ସବୁଦିନ ତ ଖେଚୁଡି ଭୋଗ ହୁଏ?
ହଁ, ସିଏ କରିକି ଦଉଛି।
ଆଉ ତୁ କେବେ ଖାଉ ଆଣିକି ନା ଖାଇପାରୁନା?
ହଁ ହଁ ଖାଇଛି। ମାମୁଁ କରୁଛି ନା, ହଁ ମୋ ମାମୁଁ କରୁଛି ନା
ନେଁବେନି? ସେଇଟା କି ଟେଷ୍ଟ, କି ବାସ୍ନା। ମୁଁ ସେୟା କହିଲି ମାନେ ସେ ଯୋଉ ଗୁଣ୍ଡିଚା-ଗୁଣ୍ଡିଚା ଭଡା ଭିତରେ ଯୋଉ ଦିଆଯାଏ ପ୍ରଭୁଙ୍କୁ ଯୋଉ ଭୋଗଟି, ଗାଁମାନଙ୍କ ତାଙ୍କର ତ ମାନେ ସବୁଠି ରଥଯାତ୍ରା ହୁଏ। ସେ ଭୋଗଟା କି ଟେଷ୍ଟ କହିଲୁ, କି ବାସ୍ନା ପୁରା। ଘରେ ଖେଚୁଡି କଲେ ସେମିତି ବାସ୍ ହଁ ବା। ସେ ତ ଗୋଟେ ପ୍ରଭୁଙ୍କ ପାଖରେ ଯାହା ଲାଗେ, ସିଏ ପୁରା ବାସ୍ନା ଆଉ।
ହୁଁ। ଲୋକ ରସଗୋଲା ବି ଦେଇଦିଅନ୍ତି।
ହଁ ହଁ। ଦିଅନ୍ତି ପ୍ରଭୁଙ୍କ ପାଇଁ ଭୋଗ ଆଉ।
ହ
ଷୋଳ ତାରିଖ ବୋଧେ, ଜୁଲାଇ ଷୋହଳରେ ବୋଧେ ନା?
ହଁ ହଁ, ରଥଯାତ୍ରା ପରେ ତ ଆମର କା
ଆମ ଝିଅଟା ହଁ ଆମ ସାନ ଝିଅଟାର ଯୋଉ ଜନ୍ମଦିନ ଜୁଲାଇ ତିରିଶ ବୋଧେ, ଝିଅ ତା ଯୋଉ ଇଏଟା
ନା ନା, ଜୁଲାଇ ନୁହଁ ଅଗଷ୍ଟ।
ଅଗଷ୍ଟ ତିରିଶି, ମାଆଙ୍କ ମାଆଙ୍କ ଜନ୍ମ ଦିବସରେ ସେଟା, ଓହୋ। ଆଉ ଥରେ ଜୁଲାଇ ତିରିଶରେ ହେଇଥିଲା। ନା ଏଇଟା ତିଥି ଅନୁସାରେ ହେଇଥିଲା?
ହ ତା କହୁଥିଲ ତମେ ତିଥି ହେଇନି?
ଓହୋ, ସେସବୁ ବହୁତ ଦିନ ତଳେ ହେଇଥିଲା ଏଇଠି। ତମେ କହିଲ ଜୁଲାଇ ତିରିଶ ଏଥିପାଇଁ ମୁଁ କହୁଛି, ଜୁଲାଇ ତିରିଶରେ ସବୁବେଳେ ମାଆଙ୍କ ଜନ୍ମ ଉମ୍ ତିଥିିଟା ପାଳନ ହୁଏ, ଦିବସ ଦିବସ ସରି ମାଆଙ୍କ ଦିବସଟା ଯୋଉ ପାଳନ ହୁଏ ମନ୍ଦିରରେ, ଆମେ ଯାଇଥିଲୁ ମାମା ହେରିକା ସବୁ ସେଠୁ ପୁଣି ବ୍ୟସ୍ତ ହେଇକି ଆଇଲୁ ମାନେ ତା ଜନ୍ମଦିନ ଏଇଠି ପାଳନ ହେଇଥିଲା, ସେ ଛୁଆଟିଏ ହେଇଥିଲା। ସେଥିରୁ ବ୍ୟସ୍ତ ହେଇକି ଆଇଲୁ କଣ ସବୁ କରିବୁ ବୋଲି। ବହୁତ ବର୍ଷ ହେଇଗଲାଣି। ଓହୋ, ଅଗଷ୍ଟ ନା?
ହୁଁ
ଓହୋ।
ଏବେ ତାକୁ କେତେ ବର୍ଷ ହବ?
ବେଇଟା
ଉଁ?
ଏଗାର ଚାଲିବ।
ମୁଁ ଏଗାର ବର୍ଷ ହେଲାଣି ତମେ ଆସିବା ଆଉ। ଏଗାର ତତେ ତତେ କୋଡିଏ, ତତେ ଏଇନା ଉଣେଇଶି, ନା?
ଯାଇଛି ଚାଲି।
ତତେ ଏଇନା ଉଣେଇଶି ଚାଲିବ ଆଁ।
ହୁଁ, ପୁଅକୁ?
ପୁଅକୁ ଅବିକା ସତର ଚାଲଚି ପା। ଜାନୁଆରୀରୁ ସତର ଚାଲିଛି। ତାକୁ ସତର ଚାଲିଛି ଆଉ ଝୁଅଟାକୁ କେତେ କହିଲୁ, ଚଉଦ ଚାଲିଛି। ଝିଅଟାକୁ ଚଉଦ ଚାଲିଛି। ଆଉ, ଆଉ ଖାଇବୁ କେତେବେଳୁ?
ହଁ ଖାଇବୁ ଆଉ ଟିକେ ଗଲେ ଆଉ।
ଅଃ ଖାଇବୁ ତ ଶୋଇବୁ ଆଉ ନା। ଅ ହଉ ଆଉ ଶୁଣ ମୁଁ ଏବେ ରଖୁଚି ଆଉ ଟିକେ ଯାଉ ତୁ ସିୟାଡୁ ଫୋନ୍ କରିବୁ ଆଉ ହେଲା।
ହଁ ହଁ।
ହଉ ହୋଉ ରଖୁଛି ଝିଅ ଆଁ।